ଛ।
ହଁ ଦେଇ ଦେଇ ଜଏ ହନୁମାନ୍।
ହଁ ହଁ ଜଏ ଜଗନ୍ନାଥ୍।
କଣ କରୁଥିଲେ?
ହଁ ଏଇଠି ପୁଅ ପଢୁଛି ବସିଛି ଆଉ।
ହୁଁ ଆଉ ରୋଷେଇ ସରିଲାଣି?
ହଁ ରୋଷେଇ ସରିଲାଣି
ହୁଁ ଆଜି କଣ ରୋଷେଇ କଲେ?
ରୁଟି ଡାଲମା।
ରୁଟି ଡାଲମା।
ହଁ।
ଆଉ କଣ ଖାଇଥିଲ କଣ?
ଖାଇଥିଲି ସନ୍ଧ୍ୟା ବେଳେ ଇପି କରିଥିଲି ପୁଅ ପାଇଁ। ମୁଁ ଖାଇ ଦେଇେଇଥିଲି ଟିକେ ଆଉ।
ହଁ ହୋ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ବୋଉ ଦେଖୁଛନ୍ତି ଟିଭିି ଦେଖୁଛନ୍ତି କୋଉ ତଳୁ ବସିକି ମୁଁ ପଢଉଛି ଆଉ ଇଏ ତମ ଭାଇ ଆସିକି ସି କଣ ଡାଲମା କରିଥିଲେ ଯେ ସ ଆଉ ଥରେ ତାକୁ ଫ୍ରାଏ କରୁଛନ୍ତି। ହୁଁ ହୁଁ।
କାଇଁ ପସନ୍ଦହେଲାନି କି
ନା ନା ରୋଷେଇ ପସନ୍ଦ ହୁଏ ସିଏ ଟିକେ ଡାଲମା ଫାଳମ କଲେ ସିଏ ତାକୁ ଆଉଥରେ ଟିକେ ଫ୍ରାଏ କରିକି ଖାଇବେ ଟିକେ କଞ୍ଚା ଲଙ୍କା ପିଆଜ ଟମାଟୋ କାଟିକି।
ଓହୋ ତା ଟେ ଆଉ ଟିକେ ମଡି କରିଦଉଛନ୍ତି ଆଉ।
ହଁ ହଁ କରନ୍ତି ଯେ ଭଲ ଲାଗେ। ହଉ ତମେ ଟିକେ କରିଦିଅ ଯାଇକି ଆଉ।
ଆଛା ଆଉ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ ତମେ କଣ କରୁଥିଲ?
ମୁଁ ତ ବା ସେଠି ଦେଖୁଥିଲି ମୁଭି ଦେଖୁଥିଲି ଲାପଟପ ରେ।
ହଁ।
ନା ଏଇଠି ଅଛି ଆମର ଯୋଉ ଯୋଉ ରୋମରେ ରହୁନୁ କି
ହଁ।
ଏଇଠି ଅଛି ଆମର ମାନେ ଯିଏ ୱାର୍କର ଏ ବିଲ୍ଡର ଯିଏ ତାଙ୍କର ଏଇଠି ଅଛି ତ।
ହ ହୋ।
ଟା ଦେଇଛନ୍ତି ୟୁଜ କରିବାକୁ ସେଇଠି ଦେଖୁଥିଲୁ ଫିଲ୍ମ ଦେଖୁଥିଲୁ।
କଣ ମୁଁ ମୁଭି ଦେଖୁଛୁ ଆଜି?
ହେଲେ ମୁଁ ଦେଖୁନି ଏଇ ଆମର ଜଣେ ଅଛନ୍ତି ମଉ ସାହେବ ଆମଠୁ ଏଜରେ ବହୁତ ବଡ ତ ସେ ଦେଖୁଛନ୍ତି କଣ। ଓଡିଆ ମୁଭି କୋଣଠେ ଦେଖୁଛନ୍ତି କାଳିଶଙ୍କର ନା କଣ ଦେଖୁଛନ୍ତି ଓଡିଆର।
ଅ ହଁ। ଆଉ କଣ ଖାଇଛ କଣ ଆଜି ସନ୍ଧ୍ୟା?
ମୁଁ ଖାଇଥିଲି ସନ୍ଧ୍ୟାବେଳେ ଅଣ୍ଡା ସିଝା ଖାଇଥିଲି।
ହଁ।
ଅଣ୍ଡା ସିଝା ଖାଇଥିଲି କୋଲଡ ଡ୍ରିଙ୍କସ ଟିକେ ପିଇଥିଲି ଆଉ।
ହଁ ତ ସେ ପାଖରେ ତ ମିଳି ଯାଉଥିବ ଆଉ ନାଇଁ କି?
ହଁ ହଁ ହଁ ଏଇଠି ଆମର ମାର୍କେଟଟା ମେନ
ହଁ ହଁ ହଁ ହଁ ସେଇଟା ପାଖରେ ରଥ କଟ ସେଠି ମିଳିଯାଉଥିବ ଆଉ। ହ ଭଲ ମିଳେ ଏଇ ଯୋଉ ଅଣ୍ଡା ସିଧା ହେ ଜଣେ କରନ୍ତି ଯେ ଅ ଭଲ କରନ୍ତି ଅଣ୍ଡା ସିଜା ସେଠି।
ହୁଁ।
ଆଉ କାଟିକି ବିଟୁଣ ଯୋଉ ଟମାଟୋ ସସ୍ ପିଆଜ ପିଆଜ ପକେଇକି ଦିଅନ୍ତି ଭଲ ଲାଗେ ଖାଇବାକୁ।
ହଁ।
ଆଉ ରାତିରେ କଣ ଖାଇବା? ବନେଇକି ଖାଉ ନା କେମିତି କଣ?
ନା ନା ଆମେ ବନେଇକି ଖାଉନା ଆମର ରୋଷେଇ ସଇଲାଣି। ଆଳୁ ପୋଟଳ ତରକାରୀ କରିଚୁ ଆଉ ଭାତ। ଆଉ ଆଳୁ ବାଇଗଣ ଭର୍ତା ଆଉ।
ଓହୋ ରୁଟି ଫୁଟି ଆଉ କରିପାରୁନଥିବ ନାଇଁ।
ନା ନା ଆମର ଏଠି ରୁଟି ଫୁଟି ଆଉ କିଏ କରୁଚି।ଏବେ ଆମେ ସକାଳୁ ଯାଉଚୁ ଆଉ ସକାଳୁ ବି ରୋଷେଇ କରିବାକୁ ପଡୁନି।ଏବେ ମାନେ ରୋଷେଇ କରିଦେଲେ ସକାଳୁ ପଖାଳ ରହିଯାଉଛି।
ହଁ ହଁ ଭଲ ସକାଳୁ ତାପରେ ପଖାଳ ବି ଖାଇଦେଇ ଗଲେ ବି ଭଲ। ଲଙ୍ଗ ଲାଷ୍ଟିଙ୍ଗ ଦେହ ଭଲ ରହିବ। ଓହୋ। ଆଉ ଦିପହରେ କେମିତି କଣ ଖାଉଛ ତାହେଲେ?
ଟିଫିନ୍ ନେଇ ଯାଉଚୁ ଆମେ।
ଓହୋ ସେଇଠି ପାଖରେ ହଉନି କି ତମ କାମ ଗୁଡା ସବୁ।
ନା ନା ମାନେ ପାଖରେ ହୁଏ ଯେ ଏବେ କାମଟା ଅଛି ସେପଟେ ଟିକେ ଦୂରରେ ଅଛି, ବୋରାପଦା ଜାଣିଛନ୍ତି?
ହଁ ନା ନା ଶୁଣିଥିବି ବୋଧେ ମୁଁ ଆଉ ଜାଣିନି।
ଆମର ଓଭର ବ୍ରିଜ ଯୋଉ ପଟେ ଅଛି ଭୁବନେଶ୍ଵର କୁ ଯିବା କୁ ବାଟ।
ଅ ହଁ ହେଇ
ଦେଖିନାହାନ୍ତି?
ହଁ ହଁ ଦେଖି ଯାଏ ତ ମୁଁ ସିଆଡେ ମୁଁ ଆଉ ଦେଖିନି ହଁ।
ଜଙ୍କସନ ଟା ଯୋଉଠି ଅଛି ମାନେ ଷ୍ଟେସ ଏଇ ଟ୍ରେନ ଯାଉଛି ରୋଡ ଉପରେ।
ହଁ ହଁ ହଁ ହେଇଥିବ ହଁ ହଁ ହଁ।
ହଁ ସେଇ ଆଗକୁ ଟିକେ।
ଓହୋ ତମେ ବା ଯୋଉ ଯୋଉ ତମର ପା ଯୋଉ କହୁଚ ପନ୍ଦର ହଜାର ପ୍ଲାଇ କାମ ଯୋଉ ଏଗୁଡା କରୁଚ।
ହଁ ହଁ ଏଟା କାମ ହେଲେ କବଡ ଏମିତି ସେମିତି ଆଉ।
ହଁ ହଁ ଆଉ ତ ସେଠି ବି ଯାଇକି କରୁଛ। ସେଠି କଣଟା ବେ ଯୋଉ ଗୋଟେ ବିଲ୍ଡିଙ୍ଗ ଧରି ।
ହଁ ସେଠି ଗୋଟେ ବିଲଡିଂ ଅଛି। ସେଠି ଏବେ କବଟ କାମ ହଉନି କବଟ କାମ ହବ। ଆଉ ୱାନ୍ ମନ୍ଥ ପରେ ହବ।
ଓ।
ଏବେ ଚାଲିଛି ଆମର ସେଠି।ସେଠି କବାଟ ବନଉଛିୁ ବର୍ତ୍ତମାନ।
ଓହୋ।
ହୁଁ।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
ସଲିଡ କବାଟ ମାନେ ଆଗ ପଟୁ ପୁରା ପ୍ଲେନ ଥିବ ଅ ମଝିରେ ମଝିରେ ପଟାରେ ସେଇଟା ମାନେ ଆମେ ତ ଡାଳି ଖୋଳୁନୁ ସେଇଟା ଆଉ କରାଯାଏ ଗ୍ରୁପ କୁ ଗ୍ରୁପ ମାନେ ଖାଲ ଫାଲ କରି ଟିକେ ସାଇଟ ରୁ ଗୋଡେଇଲା ଲାଖେ କରିକି ଡିଜାଇନ ରୁ ପ୍ଲେନ ଡିଜାଇନ କରାଯାଏ ଆଉ।
ଓ ହୋ। ଆଉ ପ୍ଲାଇର ବେଟ ଫେଟ ବନଉଚ ।
ନା ନା ପ୍ଲାଏ ବେଟ କରାହଉନି। ନାଇଁ ନାଇଁ ବେଟ
ଅ ହଁ ।
ଭାଇ ଭାଇଙ୍କୁ ଥରେ ଟେ କହିଥିଲି କିଏ ଗୋଟେ କହୁଥିଲା। ନାଇଁ ମନା କରିଥିଲେ, କହିଲେ ନାଇଁ ପ୍ଲାଏ ବେଡ୍ ହଉନି। କରୁ କରୁଛନ୍ତି ଲୋକ ବଟ ଆମେ କରୁନୁ ଆଉ।
ଅ ହୋ।
ହୁଁ।
ତମ ଘରେ କେତେ ଭାଇ ଭଉଣୀ କେତେ ତମେ?
ମୁଁ ଜଣେ ଭାଇ ମୋର ଦି ଜଣ ଭଉଣୀ ସେ ମ୍ୟାରେଜ ସରିଲାଣି।
ଦିଇ ଜଣ ଯାଙ୍କର ମ୍ୟାରେଜ ସାରିଲାଣି।
ହଁ ମୋଠୁ ବଡ଼ ମୁଁ ସାନ ଘରେ।
ଓ ହୋ।
ହୁଁ।
ଆଉ ବାପା ମା ଘରେ ଅଛନ୍ତି?
ହୁଁ ବାବା ମା ଘରେ ଅଛନ୍ତି।
ଆଉ ରଥଯାତ୍ରା କୁ କୁଆଡେ ଅ ଘର ଆଡେ ଯାଅ ଯିବନା କଣ?
ହଁ ରଥଯାତ୍ରା କୁ ଦେଖିବା ଟୁରିଷ୍ଟ ପ୍ଲାନ ସେମିତି କଲେ ଭଲ ହୁଅନ୍ତା ସ ଯାଇନୁ ଆଉ ଏବେ ଷ୍ଟଡିଟୁ ଗୋଟେ ଅଛି ଯିବୁ।
ହୁଁ ହୁଁ। କୁଆଡେ କୁଆଡେ ସେମତି ବୁଲିବା ଜାଗା ଅଛି ହଁ।
ଯିବୁ କୋରାପୁଟ ଯିବୁ।
ଓ ହୋ। ଭଲ ସେ ଜାଗା ଟା ଭଲ ସବୁ ବଢିଆ ବଢିଆ ଜାଗା ଅଛି।
ହୁଁ ଦେଓମାଳିୀ ଯିବୁ ଗୁ୍ ତେଶର ଯିବୁୁୁ ଡୁଡୁମା ଡୁଡୁମା ଟା ଯିବୁ ବର୍ଷା ହଉଛି ଯେହେତୁ ଭଲ ଲାଗିବ।
ହଁ ହଁ।
ଆଉ କଣ ଗୋଟେ ମୋର ମନେ ପଡନି ସାମ୍ବର ସେ କେତର ଗୋଟେ ଅଛି ସେଠି ନା କଣ ସେଠିକ ଯିବୁ ଆଉ।
ହଁ ବୁଲିବା ଜାଗା ତ ଆମର ତ ଏଠି ବହୁତ ଅଛି ଖାଲି ବୁଲି ପାଇଲେ ହେଲା।
ହୁଁ ଆପଣଙ୍କର ଢେଙ୍କାନାଳ କଣ ମାନେ ବେଶୀ ବୁଲିବା ଜାଗା ନାଇଁ। ପାର୍କ ଫାର୍ ଏଠି ପାର୍କ ଫାର୍କ ନହିଁ ନା କିଛି?
ପାର୍କ ନା ହ ସେମିତି ଅଛି ନା ସାଇନ୍ସ ପାର୍କ ନେହେରୁ ପାର୍କ ଅଛି ନା।
କୋଉଠି ଅଛି?
ସେଇ ମାର୍କେଟ ଭିତରେ ଅଛି ତମେ ଯୋଉ ମ୍ୟାପ ଦେଖିଦବ ଜାଣିଦବ। ଆଉ ଯୋଉ ରାଜବାଟୀ ଦେଖିଛ ରାଜବାଟୀ।
ରାଜବାଟୀ ହଁ ଏପଟେ ଉପର ପଡେ
ହଁ ହଁ ସେଇପଟ ସାଇଟ ଆଡେ ଗଲେ ସାଇନ୍ସ ପାର୍କ। ଆଉ ନେହେରୁ ପାର୍କ ମୁଁ ଯାଇନି କେବେ। ଛୁଣିଛି ନେହେରୁ ପାର୍କ ଅଛି ବୋଲି ଆଉ ତାପରେ କପିଳାସ ଗଲେ ବି କପିଳାସ ପାଖରେ ଗୋଟେ ପାର୍କ ଅଛି ତଳେ
ଆମର କଣ କି ଏଇଠି ସନ୍ଧ୍ୟାବେଳେ ବୋଉ ରହବା କଥା ଯଦି ପାଖରେ ପାର୍ ଫାର୍କ ଯା ଥା ଯାଇକି ସେ ଟାଇସ୍ପେଣ୍ଡ କରିକି ଆସିଲେ ଭଲ ଲାଗନ୍ତା।
ଭଲ ଲାଗତା ହଁ କେତେ ଏକା ଏକା ଘର ଭିତରେ ତମେ କେତେଟାରୁ କେତେଟା କାମ ସରିଯାଉଥିବ ତ।
ହଁ ଆମର ଆମେ ଯାଉଛୁ ଆଠଟା ମାନେ ଆଠଟା ରେଟ ଖାଇ ଦଉଛୁ। ନଅଟା ବେଳୁ ବାହାରୁଛୁ ନଅଟାରେ ଗ ମାନେ କାମ ଆରମ୍ଭ କରୁଛୁ ଗୋଟେ ଯାଗେ କରୁଛୁ ଗୋଟେ ଯାଗେ। ଅ ଗୋଟେରୁ ତାପରେ ନେଇଥିବୁ ଟିଫିନ ଆମେ ନେଇ ଯାଇଥିବୁ। ସେଇଠି ଖାଇ ଦଉଛୁ। ଅ ଖାଇ ଦେଇେଇକି ମାନେ ଘଣ୍ଟେ ରେଷ୍ଟ ନେଇକି। ଏ ସାଢ଼େ ଦିଟାରେ ଆଉ ଥରେ ଆରମ୍ଭ କରିକି ଏମିତି ପାଞ୍ଚଟା ସାଢେ ପାଞ୍ଚଟା ଏମିତି କନ ହଉଛି ଆଉ।
ହ ହୋ।
ହୁଁ।
ଆସିକି ପହଞ୍ଚିଲା ବେଳକୁ ଘରକୁ, ଆସିକି କେତେଟା ହେଇଯାଉଛି?
ସେମିତି ଏଇତ ପାଖ
ଓ ହଁ, ତମ କେତେ ସମୟର ଆଉ ଟାଇମ କେତେ ଲାଗୁଛି, ଯିବା ଆସିବା?
ଯିବା ଆସିବା ଏଇ ପାଖରେ ହେଉଛି ପା, ପାଞ୍ଚ କିଲୋମିଟର ଏମିତି ପନ୍ଦର, ପନ୍ଦର କୋଡିଏ ମ ହେଇଯାଉଛି ।
ଓହୋ, ଆସିକି ପୁଣି ସନ୍ଧ୍ୟାରେ କଣ ଖାଲି ବସ ଶୁଥିବ, ମୋବାଇଲ୍ ଫୋବାଇଲ ଟିପୁଥିବ ଆ କଣ କରିବ? ନାଇଁ କି?
ହୁଁ ମାର୍କେଟ ଆଡେ ସିଆଡୁ କାମରୁ ଆସିଲେ ଫ୍ରେଶ ହେଇକି ମାର୍କେଟରେ ଯାଇକି କଣ? ଖାଇ ଦେଇକି, ଜଳ କୋଲଡ୍ରି ଟପ ବି ଦେଇକି ଆସ ଥାଉ ଆସିକି ଏଠି ବସ, ହଁ ଏପଟେ ଉ ରୋଷେଇ ରେ ଟିକେ ସାହାଯ୍ୟ କର, ଆଉ ନହେଲେ ଏପଟେ ବସିକି କମ୍ପ୍ୟୁଟର ରେ କଣ ଦେଖା ଦେଖି କରୁ ପ୍ରୋଜେକ୍ଟ ତତିଆର ଏମତିି ଆଉ
ଓହୋ, ହଁ କେମିତି ଟିକେ ଟାଇମ୍ ସ୍ପେଣ୍ଡ କରିଦେଲେ ଗଲା, ତାପରେ ପୁଣି ରାତିରେ ଖାଇକି ଶୋଇ ପଡୁଥିବ ଆଉ, ନାଇଁ କି?
ହୁଁ, ଖାଇକି ଶୋଇବା କଥା, ଆଉ କଣ? ଖାଇକି, ଶୋଇକି, ଉଠିକି କାମ କରି ଆଉଥରେ ଶୋଇବା କଥାଉ
ଓହୋ, ଏ ଗୋଟେ ଦିନ ହବଣି ସପ୍ତାହକୁ ଗୋଟେ ଦିନ ଛୁଟି ହଉଛି । ତୁ ଆତା ପଣି
ନା ନା ଆମର ଏଇଟା କଣ କମ୍ପାନୀ କି?
ହ ହଁ ।
ଆମର ଏମିତି କ ପାଇଁ, ଛୁଟି ଆମର ସେମିତି ନାହିଁ ହଁ, ଏବେ ଏବେ ଥିଲା, ଏବେ ଥିଲା ଛୁଟି ତିନି ଚାରି ଦିନ ହେଲା ଛୁଟି ଥିଲା । ଆମ କବାଟ କାମ ହଉଛି । ଆପଣଙ୍କ ଢେଙ୍କାନାଳରେ କାଠ ସରିଯାଇଛି ।
ଓହୋ, କେମିତି? ଇଏ ତ ଜଙ୍ଗଲ ଜାଗା, ଜମା କାଠ ସରିବା କଥା ନୁହଁ।
କାଠ ମାନେ ଷ୍ଟକ୍ ରଖିନାହାନ୍ତି, ଆମର ତ ଦେହ ଦରକାର ଥିଲା ତ
ଓହୋ
ବାରଟା କବାଡ ପାଇଁ ମାନେ ଦରକାର ଥିଲା ।
ହଁ ହଁ ।
କି ମିଲିଲାନି । ବଙ୍କାରା ଥିଲା, ଏବେ ତାପରେ ରହିଲୁ ବର୍ଷା ଯୋଗୁ ଆମେ ଆଣି ପାରୁନଥିଲୁ, ଆଜି ସକାଳ ବେଳା ଯେହେତୁ ବର୍ଷା ସାରିଲା ଟିକେ, ତାପରେ ଯାଇଥିଲି । କାଲି, କାଲି ଯାଇଥିଲେ ବା, କାଲି ଯାଇଥିଲେ, ଆଜି କ କାମ କଲୁ, ଆଉ
ଓହୋ, ଆଉ ଛୁଟି ଦିନରେ କଣ କର?
ଛୁଟି ଦିନରେ କଣ କିଛି ନାହିଁ ଏମିତି ବା ରୁମ ରେ
ଆଉ ରୁମ ରେ ଦିନ ଜାକ ବୋର ଲାଗେନି ରହିକି?
କେତେବେଳେ କେମତି ବୁଲାବୁଲି ନହେଲେ ନାହିଁ, ଏ ସେଇ ରୁମରେ ବସିକି ସାଙ୍ଗ ସାଥି ଲଗେଇକି ଗପିବା କଥା ନହେଲେ ନାଇଁ ହୁଏତ, କୁଆଡେ ବୁଲାବୁଲି ଯାଇନୁ? ବୁଲାବୁଲି ପ୍ଲାନିଂ ଅଛି, ସଂକ୍ରାନ୍ତିକୁ ଯିବୁ ହବ ଯଦି କପିଳାସ ।
ଓହୋ, ନାଇଁ ତମର ସେଇ ଯୋଉ ପାଖରେ ସାଙ୍ଗସାଥି ଏମିତି କେହି ହେଇନାହାନ୍ତି, ଏବେ ଯେଉଠି ରହୁଛ?
ନା ନା ଏବେ ଏଠୁ ପାଖରେ ନାହାନ୍ତି କେହି
ଓ ସେଇଟା ତ, ମୁଁ କହୁଛି, ଏକା ଏକା ଯାହା ହେଲେ ବି ବୋର ଲାଗୁଥିବ ନା
ମଝିରେ ଏବେ ବର୍ଷା ପକଉଛି ବୋଲି ନହେଲେ ମଝିରେ ଆମର ଏଇଠି ଥିଲେ ଦି ଜ ଣ ବଡ଼ ଭାଇ ଅଛନ୍ତି ତିନି ଜଣ ଏମିତି କ୍ରିକେଟ୍ ଟିକେ ଖେଳୁ। ସାଙ୍ଗ ହେଇ ଏବେ ବର୍ଷା ଯୋଗୁ ଆଉ ଖେଳି ପାରୁନୁ।
ନ ହଁ ହଁ କ୍ରିକେଟ୍ ଟିକେ ଖେଳିଥିଲେ ଟାଇମ୍ ତାସ୍ ହେଇଯାଉ ଥୁବ।
ହ
ଆଉ ଦିନ ବେଳେ କଣ ଖାଇଥିଲ?
ହ ଦିନ ବେଳେ ଖାଇଥିଲୁ ତ ଭାତ ଖାଇଥିଲୁ
ଉଁ ହୁଁ। ଆ ଯାଇଥିଲ ସିଆଡ଼େ ନାଁ କି କାମ ଥିଲା। ହୁଁ ହୁଁ। ଆଜି କିଛି ଆଇଁଷ କରିନ କି ଖାଇନ କି ଆଜି?
ହୁଁମ୍ ଆଇଁଷ ଆମର ହବାର ଥିଲା ଯେ ଜଣେ ଭାଇ ତ ଅଛନ୍ତି ତାଙ୍କ ସେ ମନା କଲେ ତାଙ୍କ ଦେହ ଭଲ ନାହିଁ ବୋଲି ତ। ଆଇଁଷ ଖାଇବାକୁ ଡକ୍ଟର ମନା କରଛନ୍ତି କଣ।